ଆଜ୍ଞା ନମ
ନମସ୍କାର ଭାଇ କୋଉଠି ଅଛ?
ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ଭଲ ଅଛି ଆପଣ ଭଲ ଅଛ ହଁ ମୁଁ ତ ଗ୍ରାମାଞ୍ଚଳରେ ରହୁଛୁ ଓଡିଶାରେ ଆଜ୍ଞା ଆଜ୍ଞା।
ହଁ ହୁଁ କନ୍ଧମାଳ ଭିତରେ ତ?
ଆଜ୍ଞା ଆଜ୍ଞା ଆପଣ କେମିତି ସହରାଞ୍ଚଳ ନା ଗ୍ରାମାଞ୍ଚଳ?
ହଁ ମୁଁ ଏଇଟା ଫୁଲୁବାଣି।
ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ପରିବାର ସମସ୍ତେ ଭଲ ଅଛନ୍ତି?
ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କର?
ଆଜ୍ଞା ଆଜ୍ଞା ବହୁତ ଭଲ ଅଛନ୍ତି ଆଉ ଆଜି ଆପଣଙ୍କ ଦିନ କେମିତି କଣ କଟିଲା?
ହୁଁ ଏବେ ତ କଲେଜ ଏବେ ଯଷ୍ଟ ଇଏ ସରିଲା। ଦୈପତି ବି ସରିଲା ଆ ଜୀବନର ଟିକେ ମଜ ମଜଲିସ୍ ନଉଛ ଆଉ।
ଆଜ୍ଞା ଆଜ୍ଞା। ନିହାତି ଭାବରେ ଏଇ ସମୟ ଟା ସମୟ ପରିବର୍ତ୍ତେ ପରିବର୍ତ୍ତନ ତ ଚାଲି ରହିଛି ଏଇ ସମୟଟା ଯେ ତଳ ପଳେଇବ ଆଗାମୀ ଦିନରେ ସେଇ ସୁଯୋଗଟି ଆଉ ପାଇବାକୁ ମିଳେ ନାହିଁ ତ ଏଇ ସମୟରେ ହିଁ କିଛି ମଜା କରିବା ଦର କାର ଦେଖନ୍ତୁ ଏବେ ଗ୍ରାମାଞ୍ଚଳରେ ଯଦି ଦେଖିବା ସେଇ ଯୋଉ ସାଙ୍ଗସାଥି ଏଥିମେଳ ପାହାଡ ଉପରକୁ ଚଢି ଯିବା ନଦୀରେ ଗାଧେଇବା ସେଇ ଯୋଉ ମଜା ମାନେ ଆଉ କୋଉଠି
ହଁ ସେଟା ଆଉ କୋଉଠି ମିଳୁନି। ସତ କଥା ଆମେ ଗାଁକୁ ଗଲେ ଆ କେ ତାପରେ ସମସ୍ତେ ତ ମାଛ ଧରି ଯିବୁ ଆମ ଗାଁରେ ସବୁ ଚୁଆଁ ବୋଲି କହୁଛନ୍ତି। ସାନ ସାନ ପୋଖରୀ ଭଳିଆ ଦେଖାହୋଉଛି। ସେ ପୋଖରୀ ମାଛରେ ସେ ପୋଖରୀ ଯାକର ସବୁ ମାଛ ଧରିଥା ବହୁ ହେଇ ସକାଳୁ ଛଅଟା ସାତଟା ହେଲାବେଳକୁ ଉଠିବୁ। ଟିକେ କଣ ଖାଇଦେଉଛି ତ। ଥିଲାବେଲକୁ
ଆଜ୍ଞା ନିହାତି ଭାବରେ ସେଇ ଯୋଉ ମଜାଟା ଆଉ କୋଉଠେ ମିଳେ ନାହିଁ ଆଉ ସାଙ୍ଗସାଥି ମେଳ ରହିବା ଆଉ ମାନେ ସେ ନଦୀ ଯିବା ଗାଧ ଧେଇବା ଆପଣ ଯେଉଁଭଳି କହିଲେ ସେ ଚୁଆଁରେ ଗାଧୋଇବା ମାଛ ଧରିବା ସେ ମଜା ଟା ମାନେ ଭିନ୍ନ ସେ ଏକ ପ୍ରକାର ଭିନ୍ନ ମଜା। ସେଇଟା ମାନେ ସମସ୍ତ ସ୍ଥାନରେ ମାନେ ଉପଲବ୍ଧ ହୋଇନଥାଏ। ତ ତାହା ବି ମଧ୍ୟ ମଜା କରିବା ଦରକାର କାହିଁକି ନା ଆଗାମୀ ଦିନରେ ସେଇ ମଜା ଆଉ ଖୋଜିଲେ ବି ପାଇବାନି।
ହୁଁ ଆଉ ସେଠି ଟୋଟାଲ ମିଳିବ।
ଆଜ୍ଞା ଆଜ୍ଞା।
ଆପଣଙ୍କର ଦିନ କେମତି ଗଲା?
ହଁ ଦିନ କୁଶଳ ମଙ୍ଗଳ ପୁରା ପରିବର୍ତନ। ଉଁ ଚାଲି ତ ରହିଛି ପାଗ ଯେମିତି ପରିବର୍ତ୍ତନ ଚାଲି ରହିଛି କେତେବେଳେ ବର୍ଷା କେତେବେଳେ ଖରା। ଆଉ ଏମିତି ତ ସ ସଖାଳୁ ଉଠି କିଛି ପଢା ପଢି କରିବାକୁ ପଡେ ପୁଣି ଭଜନ କରି ଉଁ ପୁଣି ପଢାପଢି କିଛି କରିବାକୁ ପଡ଼େ କାହିଁକିନା ଆଗାମୀ ଦିନରେ ସଫଳତା ପାଇବା ପାଇଁ କିଛି କର୍ମ କରିବାକୁ ପଡିଥାଏ ଆଜ୍ଞା। ଆଜ୍ଞା କର୍ମ ହ ତ ଜୀବନ ଆପଣ କୌଣସି କାମ କରନ୍ତି?
ନା ବର୍ତ୍ତମାନ ତ କିଛି କରୁନି। ଅଛି ବର୍ତ୍ତମାନ ଛାତ୍ର ଛାତ୍ର ବୟସ ସରିଲା।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆଗାମୀ ଦିନରେ କିଛି କରିବା ପାଇଁ ଚେଷ୍ଟା କରିବେ ଆଜ୍ଞା ଆଜ୍ଞା। ନିହାତି ଭାବରେ ଆଗାମୀ ଦିନରେ କିଛି କରିବାକୁ ଚେଷ୍ଟା କରିବି।
ଭଜନ ଫଜନ କରନ୍ତି?
ନା ନା କିଛି ସମୟ ପରେ କରିବା।
ହ ହ ନାଇଁ ଭଜନ କହିଲେ ଲେ ଇଏ ଆପଣ କୋଉ ଭଜନ କଥା କହୁଥିଲେ? ଠାକୁରଙ୍କର ଭଜନ ନା ଖାଇବା ଭୋ
ନା ନା ଖାଇବା କଥା ମୁଁ କହୁଥିଲି।
ଓହୋ ମୁଁ ଭାବିଲି କି ଆପଣ ଭଜନ କୀର୍ତ୍ତନ କରୁଛନ୍ତି ବୋଲି।
ନା ନା ମୁଁ ଖାଇବା କଥା କହୁଥିଲି। ଏଇ ରାତ୍ର ଖାଇବା ହୋଇଗଲାଣି?
ହଁ ନାଇଁ ଆଉ ଟିକେ ପରେ। ହ କଲେ ହଁ ଟିକେ
ଆଉ କିଛି ସମୟ ପରେ ଖାଇବେ ନା? ଆଜ୍ଞା ଆଜ୍ଞା ନିହାତି ଭାବରେ ଆମର ମଧ୍ୟ ସେମିତି କିଛି ସମୟ ପରେ ହିଁ ଖାଇବା ଉ ହବ ପ୍ରସ୍ତୁତ ହବ ଆଉ ଏମିତି ତ ଚାଲି ରହିଛି ଦିନ ଆଜ୍ଞା ଆଜ୍ଞା ଏମତି ନା ନା ଏମତି ତ ପଢାପଢି ତ ଚାଲି ରହିଛି ତା ସହିତ କିଛି କିଛି କାମ ତ-ଅ-ଅ ଘର ଲୋକଙ୍କ ସହାୟତା କରିବାକୁ ପଡୁଛି। ଆଉ ପଢାପଢି ତ ଚାଲି ରହି ଛି ଆଗାମୀ ଦିନରେ ସଫଳତା ପାଇବା ପାଇଁ। ଏ ପଢ଼ାପଢି ଲାଗୁ ରହିଛି ଚେଷ୍ଟା ଜାରି ରହିଛି। ଆଉ ଆଗାମୀ ଦିନରେ ମାନେ ବର୍ତ୍ତମାନ ଉ-ଉ-ଉ ଗ୍ରାମାଞ୍ଚଳରେ ମାନେ-ଏ-ଏ ଜାମ କୋଳି ଆପଣ ଖାଆନ୍ତି?
ସେ
ଆପଣ ଜାମୁକୋଳି ଖାଆନ୍ତି?
ହଁ ଭଲ ଲାଗେ।
ଆଜ୍ଞା ଆଜ୍ଞା ତ ବର୍ତ୍ତମାନ ସମୟରେ ତ ବହୁତ ମାତ୍ରାରେ ମିଳା ଆପଣଙ୍କ ଅଞ୍ଚଳରେ ମିଳେ?
ହଁ ଏ ଆଉ ଆମ ଏବେ ତ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ତୋତ୍କୁୋଳି ଫଳ ଗୋଟେ ଜାଣିଛନ୍ତି ତୋତ୍କୁଳିଆ।
ନା ନା ନା ମୁଁ ଜାମ କୋଳି ହିଁ ଜାଣିଛି।
ଆଜ୍ଞା
ନାଇଁ ତତକୋଳି କାମ ମୁ ଗୋଟେ ଏବେ ଅଙ୍ଗୁର ପେନ୍ଥା ଦେଖିଲେ ଯେମିତି ଦେଖିବାକୁ ତୁତକୁଳି ହଉଛି ସାନ ପେନ୍ଥା ଅଙ୍ଗୁର ସାନ ଅଙ୍ଗୁର ପେନ୍ଥା ଭଳିଆ କିନ୍ତୁ ଗୋଟେ ଫଳ।
ଆଜ୍ଞା ଆଜ୍ଞା।
ପେନ୍ଥା
ଆଜ୍ଞା ଆଜ୍ଞା ଭଲ ଲାଗେ ନା।
ଗୋଟେ ସାଇଡ ତ ଆମ୍ବର-ଅ-ଅ-ଅ ମୁଁ ତ ଜାଲିଛି ତ ସମସ୍ତଙ୍କର ପ୍ରିୟ। ସେଇଟା ବି ଟିକେ ଟିକେ ଛାଡି ଥାଉଛେ।
ନିହାତି ନିହାତି ନିହାତି ଭାବରେ ଆଉ ଆପଣ ଯୋଉ କହିଲେ ମୁଁ ଆପଣଙ୍କ ରେ ସହମତ କାହିଁକି ନା ଗାଁ ଗ୍ରାମ ଅଞ୍ଚଳରେ ଯ ପୁଅମାନେ ନିଜେ ଯାଇକି ତୋଳିବା ବି ସେଇଟା ବି ଭିନ୍ନ ପ୍ରକାର ମଜା ଲାଗେ ସାଙ୍ଗସାଥି ମେଳ ହୋଇଯିବା ଆଉ ଗଛରୁ ଆମ୍ବ ନିଜେ ତୋଳିବା ଖାଇବା ତାର ଗୋଟେ ମଜ ଯା ଆଉ ଅଲଗା ଜାଗାରେ ମାନେ ମିଳେ ନାହିଁ। ଆପଣ ଏମିତି ଯାଆନ୍ତି ସାଙ୍ଗସାଥି ମେଳ ହୋଇ ଆମ୍ବ ତୋଳିବା ପାଇଁ?
ହଁ ଏଇଟା ଆମେ ସହରରେ ରହୁଛେ ସହରରେ ରହି ହେଲେ ବି ଘର ଲୋକ ମାନଙ୍କ ପ୍ରଥମ ଯାଇ ଥାଉଛି ବଡ ପଛ ମାନେ ଆମ ତ ଆ ଗୋଟେ ଗାଁ ଅ ଚାଲି ଚାଲି ଗଲି। ତ ଆମ୍ବ ମିଳୁଛଛି ହୁ ହୁଁ
ଆଜ୍ଞା ଆଜ୍ଞା ନିହାତି ନିହାତି ଭାବରେ ନିହାତି ଭାବରେ ଆଜ୍ଞା। କରିବା ଦରକାର ଆଉ ଏମତି ତ ମଜା ଆଗାମୀ ଦିନରେ ମିଳିବ ନ ମିଳିବ କହିପାରିବାନି ତ ବର୍ତ୍ତମାନ ଆଜ୍ଞା ଆଜ୍ଞା ବର୍ତ୍ତମାନ ସମୟରେ ଯଦି ମିଳୁଛି ତାହା ହାତ ଛଡ଼ା କରିବା ନାହିଁ।
ଆଉ ଗ୍ରାମାଞ୍ଚଳରେ ତ ଆପଣ ଜାଣିଥିବେ ଖାଇବା ବିନା ସାରରେ ମିଳେ ଯୋଉଟା କି ସହରାଞ୍ଚଳରେ ସାର ଜାତୀୟ ଖାଦ୍ୟ ବିକ୍ରି ହୁଏ ତ ଗ୍ରାମାଞ୍ଚଳର ଖାଇବା ବହୁତ ଭଲ ଲାଗେ। ଭଲ ଲାଗେ କିନ୍ତୁ କିଛି କିଛିଟା ସାମଗ୍ରୀ ସହରାଞ୍ଚଳରେ ଖାଇବା ଭଲ ଲାଗେ ଆଉ କିଛିଟା ଗ୍ରାମାଞ୍ଚଳରେ ମଧ୍ୟ ଭଲ ଲାଗେ ଯେମତି ଅତିିକା କହିବାକୁ ଗଲେ ପ୍ରାକୃତିର ଦୃଶ୍ୟ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଆମକୁ ଗ୍ରାମାଞ୍ଚଳ ହିଁ ଯିବାକୁ ପଡେ ଯେମିତିକି ସହରାଞ୍ଚଳର ଲୋକ ମଧ୍ୟ ଯାନବାହାନ ବ୍ୟବହୃତ କରି ଗ୍ରାମାଞ୍ଚଳକୁ ଆସିବାକୁ ପଡେ ଆଉ ସେଇ ଦୃଶ୍ୟ ଦେଖି ଦେଖିବା ପାଇଁ ବୋଲି ମାନେ ବହୁ ବହୁ ଦୂରରୁ ଆସନ୍ତି ଯାନବାହାନ ବ୍ୟବହୃତ କରି ଆଉ ସହରାଞ୍ଚଳକୁ ମଧ୍ୟ ମଧ୍ୟ ଗ୍ରାମାଞ୍ଚଳ ଲୋକେ ଯାଆନ୍ତି ବହୁ ବହୁତ ଦୂର ଯାଆନ୍ତି ସେଇ ଦୃଶ୍ୟ ଦେଖିବା ପାଇଁ ତ ସହର ଆଉ ଗ୍ରାମାଞ୍ଚଳ ମଧ୍ୟରେ ଯୋଉ ପାର୍ଥକ୍ୟ କହିଲେ ନ ସରେ ମାନେ ସେ ଭିନ୍ନ ଭିନ୍ନ ସ୍ଥାନର ଭିନ୍ନ ଭିନ୍ନ ଦୃଶ୍ୟ ଆଉ ଯଦି କହିବାକୁ ଯିବା ପ୍ରାକୃତିକ ଦୃଶ୍ୟ ତ ତ ଗ୍ରାମାଞ୍ଚଳକୁ ହିଁ ଯିବାକୁ ପଡିବ ଯୋଉଟା କିି ସହରାଞ୍ଚଳରେ ଦେଖିବାକୁ ମିଳେ ନାହିଁ ଆଜ୍ଞା ଆଜ୍ଞା। ବହୁତ ଭଲ ଲାଗେ ମାନେ ଗ୍ରାମାଞ୍ଚଳରେ ରହିବା।
ଗ୍ରାମାଞ୍ଚଳକୁ ଯିବାକୁ ହେଲେ ପ୍ରକୃତିର ପରିବେଶରେ ରହିବ। କହିଲେ ଚଳେ
ଆଜ୍ଞା ଆଜ୍ଞା ଆଜ୍ଞା।
ଦୂରରେ ପଡିଛି
ଆଜ୍ଞା ଆଜ୍ଞା। ଆଉ ଆପଣ ଏମିତି ସାଙ୍ଗସାଥି ମେଳ ହୋଇ ଏମିତି ବୁଲାବୁଲି କରନ୍ତି? ଯେମତି ବଣଭୋଜି ହୁଏ ମାନେ ସାଙ୍ଗ ସାଥି ମେଳ ହୋଇ ଯିବା ରୋଷେ ନିଜେ ନିଜେ ରୋଷେଇ କରିବା ପାହାଡ ଚଢିବା ନଦୀରେ ଗାଧେଇବା ଗୁଡା ଭଲ ଲାଗେ?
ତଳେ ଖାଆନ୍ତି ଗୋଟେ ବଣ ଭୋଜିଟେ ଯାଇଥିଲ ବଣ ଭୋଜି ଯିବୁ କହିଲେ ଭାଇମାନ କ ସହ
ନଦୀ ପାଖରେ ଯିବ ଅବଶ୍ୟ ତ ସେଟା ମାଛ ଭାତ ଧରିଯିବୁ ଯଦି ଟିକେ ଇଏ ଥିବ ଭଲେ କଣ? ଯାହା ବି ଥିବ ସେଟାକୁ ଆଣିକିନା ଏମତି ନ ସାଧାରଣ ଭାବରେ ଭାବରେ ଏବେ ଖରା ଦିନ ଯେ ଗଲେ ଆମ୍ବ କଞ୍ଚା ଆମ୍ବ ନେଇକିନା ନୁଣ ଲଙ୍କା ବୁଡେଇକିନା ଖା ଆମ ଏରେ ଚାଲିଥାଉଛି ଆଉ।
ଆଜ୍ଞା ଆଜ୍ଞା ବହୁତ ଭଲ। ଭଲ ମାନେ ସେ ମଜା ଟା ଆଉ କୋଉଠାରେ ମାନେ ମିଳେ ନାହିଁ। ସେ ମଜା ଟା। ମାନେ ଖୋଜିବାକୁ ପଡେ। ଆଗାମୀ ଦିନରେ ଏଇ ଜା ଗୋଟା ମାନେ ସ୍ମୃତି ହୋଇକି ରହିଯାଏ। ଯାହା ପିଲା ଦିନରେ ଆମେ ବୁଲାବୁଲି କରୁ। ଆଉ ବଡ ହେଲା ପରେ ମାନେ ସେଇଗୁଡା ସବୁ ସ୍ମୁ ହୋଇ ମନେ ରହିଯାଏ। ଆମକୁ ଆଉ ମାନେ ସେଇ ସାଙ୍ଗ୍ ମାନେ ଦେଖନ୍ତୁ ପୂର୍ବ ଦିନ ଭଳି ସାଙ୍ଗସାଥି ମେଳ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ କମି କମି ଆସିଲାଣି। ସେଇ ସାଙ୍ଗସା ଥି ମେଳ କେହି ସହରାଞ୍ଚଳ କୁ ଚାଲିଗଲେଣି। କେହି ଗ୍ରାମାଞ୍ଚଳରେ ଅଛନ୍ତି। ତ ଅଲଗା ଅଲଗା ହେଇକି ଅଛନ୍ତି ତ ସାଙ୍ଗସାଥି ମେଳ ସମୟ କଟ କଟେଇବା ଏଗୁଡା ବହୁ ମାତ୍ରାରେ କମି କମି ଗଲାଣି। ତ ସେଇ ମଜାଟା ମାନେ ପାଇବା ପାଇଁ ଖୋଜିବାକୁ ପଡେ କେବଳ ସ୍ମୃତି ହୋଇ ଯାହା ମନେ ରହିଛି ତାକୁ କ ମନେ ପକାଇ ଶାନ୍ତି ହୋଇଯାଉ। ଆପଣଙ୍କ ସହିତ ମାନେ କଥା ହେଇକି ମତେ ବହୁତ ଭଲ ଲାଗିଲା।
ବହୁତ୍ ଭଲ ଲାଗିଲା।
ଙ୍କ ଦିନ ଭଲରେ କଟୁ। ଭଗବାନ ଆ ଆପଣଙ୍କ ପ୍ରତି ଆଶୀର୍ବାଦ ରଖିଛନ୍ତି। ନିହାତି ଭାବରେ ଦିନଟା ସୁଖମୟ ହବ। ଆପଣଙ୍କ ସହିତ କଥା ହି ଭଲ ଲାଗିଲା। ଧନ୍ୟବାଦ ନମସ୍କାର।
ଆପଣ କହିଲେ ନ ଯା।